କରୁଚ?
ନମସ୍ତେ ସାଙ୍ଗ
ହଁ ନମସ୍କାର ମୁଁ କହିଲି କଣ କରିଛ
ଥିଲି ଏଇ ଶୋଇଥିଲି ତମେ କଣ କରୁଛ
ଓହୋ ମୁଁ ବି ହେଇ ଗଢୁଥିଲି ଏଇଠି ଆଉ ଆଉ ଖାଇଥିଲ କଣା ଆଜି
ଅ ଖାଇଥିଲି ଅ ଏଇନା ତ ଖାଇକି ଆସିକି ଶୋଇଛି ଖାଇଥିଲି ଭାତ ଡାଲି ଆଉ ଟିକେ ଦହିପଖାଳ ଖାଇଦେଇଥିଲି ସକାଳେ ଆଉ ଏବେ ଟିକେ ଟିକେ ଗରମ ଖାଇଦେଲି ଭାତ ଡାଲମା ଶାଗ ଭଜା ଆଳୁ ଭଜା ଆଉ ଯୋଉ ସଜନା ଛୁଇଁଙ୍କ ଘରେ ଆମର ଅଛି ନା ଗଛ ତ ବହୁତ ସଜନା ଛୁଇଁ ହେଇଛି ଆମର ପ୍ରାୟ ଘରେ ସଜନା ଛୁଇଁ ଯୋଉ ଗୋଟ ଟା ଭଜା ହୁଏ ଆଳୁ ଆଉ ସଜନା ଛୁଇଁ ମସଲା ଦିଆହେଇକି ତ ସେଇଟା ହେଇଥିଲା ହଁ ଏତିକି ଖାଇଥିଲି ଆଉ ଆଉ ତମେ କଣ ଖାଇଥିଲ
ମୁଁ ଖାଇଥିଲି ଆଜି ଭାତ ଡାଲମା ଦହି ବାଇଗଣ ଆଉ ଖାଇଥିଲି ଯୋଉ ପୋଟଳ ଆଳୁ କଷା ଆଉ ଖାଇଥିଲି ଭ ଭଜା ଆଉ ସଜନା ଛୁଇଁ ଭଜା
ଯାହା ହଉ ଏତେ ଗୁଟେ ଖାଇଦେଇଛ ଆଉ ହଁ ହଁ ଭଲ ଅଛି ସମସ୍ତଙ୍କର ହଁ ସମସ୍ତଙ୍କର ଭଲ ଅଛି ହଁ
ହ ମା ବାପା ଭାଇ ଭଉଣୀ ସମସ୍ତେ ଭଲ ଅଛନ୍ତି ତ
ହଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ତମେ ତମକୁ ରୋଷେଇ ତମକୁ ଆସେ ନା
ହଁ ସେଇଭଳିଆ ଟିକେ ଟିକେ ଆସେ ଆଉ ତମକୁ
ଓହୋ ହଁ ସେମିତି ଏବେ ଏଇନା ଘରେ ଅଛି ନା ତ ଶିଖୁଛି ଟିକେ ରୋଷେଇ ଆଉ ହଁ ସେ ମା ଏକା ହେଇଯାଉଛି ନା ତ ମା କୁ ଟିକେ ଟିକେ ସେ ରୋଷେଇ କରେ ଡାଲିଟା କରିଦଉ ତାକୁ ଟିକେ ସାହାଯ୍ୟ କରେ ଆଉ
ହଁ ହଁ ହଁ ହଁ ମୁଁ କଇଲି ଯୋ ତମେ ପଢା ପଢି ଏବେ କଣ କରିବ ବୋଲି ଭାବିଛ
ଅ କଣ କଣ ହଁ ଏଇନା ତ ସରିଲା ମ ହଁ କୋଉଟା ବି ସେଇଟା ସଇଲା ଏଇନା ତ ଘରେ ଅଛି କିଛି ଭାବିନି ହଁ ଦେଖିବା ଆଗକୁ କଣ ହଉଛି ବାପା ଯିବା କହିବେ ଆଉ ଘରର ସମସ୍ତଙ୍କ ସିଚୁଏସନ୍ ଦେଖିକି ତ ଆମେ ପାଠ ପଢିବା ନା ତ ପଇସା ତ ଥିଲେ ସିନା କିଛି ପାଠ ପଢିବୁ ଯାହା
ହଁ ହଁ ହୁଁ ହୁଁ ହୁଁ ହଁ ଏଇଟା ତ ସତ କଥା ଏବେ ତ ପଇସା ନଥିଲା ଆଉ କିଛି ବି କରିହବନି
ହଁପରା ସବୁଆଡେ ତ ଖାଲି ସେଇ ପଇସା ଗୋଟେ ଜିନିଷ ଲାଗୁଛି ଆଉ ଭାବୁଛି କି କିଛି ଗୋଟେ ମୋର ଯେତିକି ଦକ୍ଷତା ଅଛି ସେତିକିରେ କିଛିଟା ଗୋଟେ କଣ କରିକି କେମିତି ଗୁଟେ କଣ ରୋଜଗାର କରିକି ପଇସା ଟିକେ ରଖି ଭାବୁଛି ନିଜ ପଇସାରେ ଟିକେ ଅ କଣ ଟିକେ ପା ପାଠ ପଢିବା ଆଉ କେତେ ଆଉ ବାପା ମା କେତେ ଆଉ ପଢେଇବେ ତାଙ୍କ ପାଖରେ ବି ଥିବା ଦରକାର ନା ଆଉ।
ହୁଁ ହୁଁ ସେଇଟା ବି ଠିକ କଥା।
ହଁ ହଁ ହଁ ଦେହ ଭଲ ଅଛି ଏ ଟିକେ ଥଣ୍ଡା ହେଇଯାଇଥିଲା।
ଓହୋ। ଯୋଉ ତମେ ଥଣ୍ଡା ହେଇଥିଲା ଅଦା ଫଦା ଯୋଉ ଛେଚିକି ତାକୁ ଯୋଉ କାଢା କରିକି ପିଇଲନି ଟିକେ
ହଁ ସେମିତି ପିଇଥିଲି ବା ମମି ମୋ ମା କରିକି ଦେଇ ଥିଲା ଅଦା ମହୁ ଅ କାଶ ବି ଟିକେ ଟିକେ ହଉଥିଲା ନା।
ହଁ ହଁ ତାକୁ ଅଦା ମହୁ ହଉ ଛେଚି କି ଟିକେ ପିଇଲେ ବି ଭଲ ହେଇ ହଁ ନହେଲେ ତୁଳସୀ ପତ୍ରରେ ବି ଯୋଉ ମହୁ ଟିକେ ଇଏ କରିକି ଖାଇଲେ ବି ସେଟା ବି ଥଣ୍ଡା ଭଲହେଇଯିବ। ଯିବା
ହଁ ସେମିତି ବା ମୁଁ ପିଇଥିଲି ମାନେ ତୁଳସୀ ପତ୍ର ଆଉ ଅଦା ମହୁ ତୁଳସୀ ପତ୍ର ଅଦା ଛେ ଚ ଦେଇ ତା ଦେହରେ ମହୁ ପକେଇକି ସେ ରସରେ ପିଏ ତ କଫ ର କାଶରେ ସେ କଫ ଟା ମୋର ସଫା ହେଇଗଲା। ହଁ। ଆଉ ତୁମ ଦେହ ଠିକ୍ ଠାକ ଅଛି ତ?
ହୁଁ ହଁ ମୋର ବି ସେଇ ମଝିରେ ଥଣ୍ଡା ହେଇଯାଇଥିଲା ମୁଁ ବି ସେ ମମି ଦେଇଥିଲା ସେଇ ଆମ୍ ଇଏ ଟାଇପ ର କରିକି ଯୋଉ ତାକୁ ଅଦା ଆଉ ଅଦା ଛେଚିକି ଟିକ ତୁଳସୀ କରିକି ତାର ମହୁ ପକେଇକି ଦେଇଥିଲା ମୁଁ ବି ପିଇଥିଲି।
ଓହୋ ହଁ ଏମିତି ଆହୁରି ଭଲ। ଏଇ ସବୁ କରିବ ଟୁଟୁକା ଆହୁରି ଭଲ ଘରୋଇ ପ୍ରଣାଳୀ।
ବି ଯୋଉ ଗୋଲମରିଚ ଫୁଲମରିଚ ପକେଇକି ବି ପିଇବ ସେଇଟା ବି ଭଲ ମାନେ ଏବେ
ହଁ ହଁ ସେଟା ବି ବହୁତ ଭଲ ହଁ ପେଟ ବି ସଫା କରି ଦବ ଯଦି ବିି ଆମର ରହୁଛି ଯେତିକି ପେଟ ସଫା କରିଦବ ଖାଇବା।
ହଁ ହୁଁ ହୁଁ ଏଟ ସତ କଥା। ମେଡିସିନ ଖାଇବା ଅପେକ୍ଷ ଏମିତି ଆହୁରି ଭଲ। ମେଡିସିନ୍ ଖାଇଲେ କଣ ଦି ଟା ଗୋଟେ ହୁଁ ହଁ। ହଁ ସେଗୁଡା ସବୁ ଭଲ କାହିଁ ନା
ଭଲ କାଇହିଁ କହିଲ ଔଷଧରେ କଣ ସେଟା ରା ରାସାୟନିକ ସବ୍ ପ ମିଶିଥିଲା ନା ତ ସେଇଟା ଦେହ ପାଇଁ ଖରା ରହିଲା।
ହଁ ତାପରେ ବି ସେଟା ଗୋଟେ ନିଶା ଟାଇପ ର ବି ହେଇଯିବ ନି କି ସେଥିରେ ଏବେ ତ ପନିପରିବାରେ ବି ତ ସବୁ ଶିଭଳି ମିଶୁଛି ଆଗରୁ ଆହୁରି ମାନେ କଣ କହିଲା ଯାହାବ ଥିଲା ଆମର ପୁରା ମାନେ ପିଓର ଜିନିଷ ସବୁ ଆମର ଏଥିରେ। ତା ମାନେ କଣ ହଁ। ସେଇଟା ସବୁ ମାନେ କଣ ଆମେ ଖାତ ଫାତ ଦେଇକି କରୁଥିଲେ। ତ ସେଇଟା ଭଲ ଥିଲା।
ହୁଁ।
ଏବେ ଟିକେ ବେଶୀ ସବୁ ରାସାୟନିକ ସାର ମିଶିକି ବେଶୀ ସବୁ ଇଏ ହେଉଛି ଦେହ ବେଶୀ ସେଥିଲାଗି ଖରାପ ହେଉଛି। ସେଥିଲାଗି ମେଡିସିନ ଫେଡିସିନ ବି ବେଶୀ ଖାଇବା କଥା ନୁହଁ।
ହଁ ପରା ନା ମୋ ମା ତ ସବୁବେଳେ ସେ ସେ କହିକି ମୁଁ ଯାହା ଘର ଯାହା ଯେତେଳେ ଦେହ ଖରାପ ହୁଏ କୋଉ ଦେହ ପାଇଁ କଣ? ଖରାପ୍ ହେଲେ କୋଉଟା ଖାଇବା ଦରକାର୍ ସେ
ଏଇ ଘର ଟୁଟୁକା ମୁଟୁକା ଜିନିଷ ଆହୁରି ଭଲ ହଁ। ଏଇ ସବୁ ଭଲ ବି ଖିଲା ଫୁଖିଲା ଲଙ୍କାବି ଖାଇବା କଥା ନୁହଁ କାହିଁକିନା ଗ୍ୟାସ୍ ଫ୍ୟାସ ସେଥିରେ ହଉଚି। ହଁ ହଁ ହୁଁ ହୁଁ।
ଖାଇବା କଥା ନୁହେ କଞ୍ଚା ଲଙ୍କା ଖାଇଲେ ଭଲ କଞ୍ଚା ଲଙ୍କା କିଛି ଖାଉନି ତ ଅତିରିକ୍ତ ଖବାଟା ଭଲ ନୁହେଁ।
କଥା କାହିଁକିନା ଭିଟାମନ୍ ସି ଅଛି ସେଥିରେନା ଭଲୁ ନୁହଁ କାହିଁି ସେ ଥିରେବି ମାନେ ଏମିତି ମାନେ ବେଶୀ ଇଏ ବାହାରିବ।
ହଁ କିନ୍ତୁ ବେଶୀ ରାଗ ଖାଇବନି କଞ୍ଚାନଙ୍କା ଖାଇଲେବି ତାର ରଖିବ ସେତିକି ଆମେ ରାଗ ଭିତରେ ଖାଇବା ଅଧିକ ଖାଇବାନି।
ହଁ ଗୋଟେ ହଁ ହୁଁ ହୁଁ।
ଆଉ ରଜତ ଆସୁଚି ରଜ ପାଇଁ କଣ ସବୁ ଭାବିଲଣି? ଡ୍ରେସ୍ କରିସାରିଲଣି?
ହଁ ଡ୍ରେସ୍ କରିସାରିଲିଣି କାଲି ଯାଇକି ଆଣିଲି। ତମେ ଦିଦି କରିସାରିଲଣି?
ନାଇଁଲୋ ଆମର ହବ ଡ୍ରେସ୍ ମୋ ଜେ ଜେଜେମାର ମୋ ଜେଜେମା ମରିଥିଲାନା ସେଥିଲାଗି ଯାଇନି ବର୍ସିକିଆ ସେଥିଲାଗି ହବନି ଗୋଟେ ବର୍ଷ ନାଏଟା ଯାଇନି। ସରସ୍ଵତୀ ଯଉଦିିନ ମୋ ଜେଜେମାର ସେଥିଲାଗିପା ଆମର ଭାବୁଚୁ ଆଜି କରିଦବୁ ପିଠା ପଣା କିଛି କାହିଁକିନା ପର୍ବରେ ତ ହେଇପାରିବନି ଆଉ ଆଗତୁରା ଟିକେ କରିକି ଖାଇଦବୁ ଆଉ।
ଖାଇଦବ ହଁ କାହିଁକିନା ସେଇ ଦିନହିଁ ହବନିନା ନହେଲେ ତ ରଜରେ ନହେଲେତ ରଜରେ ସମସ୍ତଙ୍କର ପିଠା ହୁଏ ଯୋଉ
ହଁ। ଆମର ମଣ୍ଡା ପିଠା କାକରା ପିଠା ଆରିସା ପିଠା ପୋଡ଼ ପିଠା କେତେ କଣ ଏଇନା ହେଇଥାନ୍ତା ରଜରେ ସବୁ ଗଲା ଆଉ ଗୋଟେ ବର୍ଷ ଏଇନା କିଛି ହବନି ସରସ୍ଵତୀ ପୂଜା ଦିନ ମାର ଦେହାନ୍ତ ହେଇଥିଲା ତପୁଣି ସରସ୍ଵତୀ ପୂଜା ନାଁ
ହଁ ସେଟା ମାନେ ପୁରା ଗୋଟେ ବର୍ଷ ପୁରା ହେଇଯାଉଚି
ହଁ।
ହଉ। ଓହୋ। ଆଉ ତମର ସେପଟରେ ଗରମତ ଏପଟରେ ବହୁତ୍ ହଉଚି ଆଜି ଟିକେ କମ୍ ଗରମ୍ ଅଛି ନହେଲେ ଆଗରୁତ ବହୁତ୍ ଗରମ୍ ହୁଏ। ମାନେ ଆ ପୂର୍ବରୁ ବହୁତ୍ ଗରମ୍ ହଉଥିଲା। ବର୍ଷା ଟିକେ ହେଲେ ଟିକେ ମାନେ କଣ ପାଗଟା ଥଣ୍ଡାରହିଲେ ଭଲଲାଗିବ। ନହେଲେତ ଏଇ ଗରମରେ ବହୁତ୍ ଗରମ୍ ଲାଗୁଚି।
ହଁ ଅଁ। ଏପଟେବି ସେଇଆ ଆଉ ଏତେ ଗରମ୍ ହଉଚିଯେ କୁହନା
ଗରମ୍ପାଇଁ ହିଁ ବେଶି ହେଇଯାଉଚି।
ହଁ ପରା।
ଲୋକୋଙ୍କ ଦେହ ଖରାପ୍
ଘର ଖରାକୁବି ବାହାରିବା କଥାନୁହେଁ ତମ ଘରେବି ଯଉ ସବୁ ଗୁରୁଜନ କିଏ କିଏ ହଁ ଜେଜେ ଜେଜେବାପା ଯଦି ବାହାରୁଥିବେ ବାହାରକୁ ମନାକରିବ।
ହଁ ତାଙ୍କୁ ବାହାର ବି କରିଦବାକଥା ନୁହେଁ କାଇଁ ନା ଏବେ ସେମାନଙ୍କର ସବୁ ବୟସ ହେଇଗଲେଣି ନା ସେମାନେ ବେଶୀ ତାଙ୍କର ଦେହଖରାପ୍।
ହଁ ପରା ତାପରେ ଅଂଶୁଘାତ୍ ତ ହେଇଯାଉଚି ନା ତ ସେଥିଲାଗି ଯିବାକଥା ନୁହେଁ ବୟସ୍ ତ ହେଇଗଲାଣି ନା ତାଙ୍କର ସବୁ ଆମ ଘରେ ମୋ ଜେଜେ ସେଇ ପଦାକୁ ସ ସବୁବେଳେ ଯାଆନ୍ତି ଖରା ବଳେ ମୁଁ ତାଙ୍କୁ ସବୁବେଳେ ପାଟି କରେକି ଖରାକୁ ଯାଅନା। ଯଦି ଯାଉଚ ପାଣି ବୋଟଲ୍ ଟେ ଅଁ ଛତାଟେ ଧରିକି ଯାଅ। ବାଡିରେବି ଲେମ୍ବୁ ହେଇଚି ସେ ଯେତେବେଳେ ଖରାରୁ ଆସନ୍ତି ହଁ ସେ ଯେତେଳେ ଖରାରୁ ବି ଆସନ୍ତି ମୁଁ ସାଙ୍ଗ୍ ସାଙ୍ଗେ ସାଙ୍ଗେ ଲେମ୍ବୁ ପାଣି ଟିକେ କରିକି ଦେଇଦିଏ ନହଲେ ଗ୍ଲୁକୋଜ ପାଣି କରିକି ଦେଇଦିଏ ନହେଲେ ଆମ୍ବ ଆମର ଗଛରେ ଆମ୍ବ ଟୋଟା ଅଛି ନା ଆମର ତ ଆମ୍ବ ବହୁତ୍ ପାଚି ଚି ଆମେ କଣକରୁନା ଏଇସବୁ ଯୋଉମାନେସବୁ ଖରାରେ ବାହାରକୁ ଯାଇଥାନ୍ତି ଆମଘରଲୋକ ଆମେ ଆମ୍ବରସ ବନେଇକି ରଖିଦେଇଥାଉଘରେ ବା ଯିଏଯେତେବେଳେ ଆସିଲେ ତାଙ୍କୁ ଆମ୍ବରସ ଟିକେ ଦେଇଦଉ ପିଅ।
ଆଉ ତୁମର ଆମ୍ବ ତମର ଗଛ ଅଛି ନା ଆମ୍ବ ଗଛ?
ଆଜ୍ଞାଦିଦି ଆମରବି ଆମ୍ବ ଗଛଅଛି। ଏ ଏଇ ବର୍ଷକଣ ହେଇଚି ନା ଆମର ନାଇଁ ଆମର ହେଇଥିଲା। କିନ୍ତୁ ଏପଟରେ ଆମର କଣ କହିଲ ମାଙ୍କଡ ବହୁତ୍ ଅଛନ୍ତି ନା ସେମାନେସବୁ ମାନେ ଏତେମାଙ୍କଡ ମାନେ କଣକହିଲ ସମସ୍ତ ମାନେ ଗା ସମସ୍ତଙ୍କ ଗାଁରେ ମାଙ୍କଡଅଛନ୍ତି। କିନ୍ତୁ ଆମଗାଁରେ ସବୁବେଳେ ମାଙ୍କଡରହିବେ ମାନେ ଏମିତି କୋଉ ଦେଖ ଜଗି ଜଗି ବିକେତେ ତମେ ଜଗିବ କେତେ ଯଗିବ ତା ପରେ ସିଏତାଙ୍କର ଇଏ ଲୋକ ଏପଟ୍ ପଟରେ ଗୋଡେଇଲେ ସେପଟକୁ ପଳଉଚନ୍ତି ସେପଟରେ ଗୋଡେଇଲେ ଏପେଟକୁ ପଳଉଚନ୍ତି। ଯୋ ଯାଉନାହାନ୍ତି ତ ସେଥିଲାଗି ଆମର ଯେତ୍ ଦେଶି ଆମ୍ବ ଥିଲା ସେ ପାଚି ଝଡିଥିଲା ନହେଲେ ଏବେ ଆମର ଏବେ ବେଶୀ ଆମ୍ବ ଏଥର ହେଇଗଲା ଆର ବର୍ଷ ବହୁତ୍ ତ ଆମ୍ବ ହେଇଥିଲା। ଏଇ ବର୍ଷ ଏଇ ଯୋଉଖରା ଦିନେ ତ ଆମ୍ବଟିକେ ହେଲା ମାନେ ଆଉ ବି ଦରକାର୍ ନାଇଁ।
ହୁଁ ହୁଁ ହୁଁ ଆଉ ତୁମଆଡେ ତ ମାଙ୍କଡତ ରଖୁନାହାନ୍ତି କିଛି କିଛି ତ ଫସ୍ ସଲବି କରେଇଦଉ ନଥିବେ ନୁହେଁ?
ତ ନାଇଁ ଫସଲ ପାଇଁ ଲୋକ ଜଗୁଚନ୍ତି ବୋଲି ସେଟିକେ ଯାହାବି ଧାନ ହଉ କି ବିରି ହଉ କି ଆମପଟେ ବାଦାମ୍ ଫାଦାମ୍ ହୁଏ ସେ ଟିକେ ହଉଚି। ନହରେ ତମେ ଲୋକ ସବୁଯାଇଁକି ବିଲରେ ଲଗେଇଚ ନା ସେମାନେ ବିଲ ଜଗିବେନି ତମ ଘରେ ଯାହା ଲଗେଇଥିବ ସେତିକି ଜଗିବି ଜଗି ପାରିବେନିନା। ତ ସେଥିଲାଗି ଯିଏ ଯାହା ଜଗୁଚନ୍ତି ସିଏ ଟିକେ ରହୁଚି ପରିବା ଫରିବା। ଆମର ଏଇ ଲେମ୍ବୁ ଫେମ୍ବୁ ଲଗା ହେଇଚି କି ଯାହା କଦଳୀ ବଦଳୀ ଲଗା ହେଇଚି ସିଏ ଟିକେ ଜଗା ହଉଚି ବୋଲି ଶାଗ ଫାଗ ସିଏ ଟିକେ ରହୁଚି ନହେଲେ ସିଏ ବି ସେତିକି ବି ରୁହନ୍ତାନି।
ହଁ ପରା ଆଉ ଖରାବେଳ ଟାଇମ ରେ କେତେ ଜଗିବୁ ଖରା ବେଳେ ଟା ତ ତମେ ଜଗୁନଥିବ
ଯୋଉ ହଉଛି ହଁ ସେଇ ଟାଇମରେ ଖାଉଛନ୍ତି ହଁ। ତାପରେ ସିଏ ପୁଣି ଖରା ବେଳେ ବାହାରକୁ ବି ବି ଯୋଉ ଖରା ହଉଚି ଟିକେ କମ ଖରା ହୁଅନ୍ତା ପରେ ପବନ ବି କୋଉ ଦଉଚି କି? ପବନ ବି ତ ଏଇ ସବୁ କଥା। ଏଇ ଭଳିଆ ସବୁ ହଉଚି ଆଉ।
ଓହୋ।
ତାକୁ
ଭାରି ହଇରାଣ ହଉଥିବ ଆଉ ଯାହା ଲଗଉଥିବ ଇଛା କରୁଥିବ ଖାଇବା ଲାଗି ସେ ସବୁ ମା
ଖାଇପାରିବନଛ ନାଇଁ ସବୁ କିଣିକି ଆଣିକି ଖାଇବାକୁ ପଡୁଛି। ଏଇ ସବୁ କଥା।
ତ ଯେତେ ଚାହିଁବୁ ବାଡିରେ ଟିକେ ଭଲସେ ଲଗେଇବୁ ରାସାୟନିକ ସାର। ଦବୁନି ହୁଁ।
ନିଜେ ଖତ ଫତ ଦେଇକି ଲଗେଇବ ସେ ଭଲ ଲାଗେ ସେ ସବୁ ଜିନିଷ।
ସେଇଆଛି ଯେତେ ଭାବୁଥିବୁ ଦେଖିଲା ବେଳୁ ଏ ମାଙ୍କଡା ଆସିକି ତ ଖାଇଦଉଛନ୍ତି ତ ଆଉ କଣ କରିବୁ ବାହାରୁ କିଣିିକ ଖାଇଲା ବେଳକୁ ସ ତ ସବୁ ରାସାୟନିକ ସାର ମିଶୁଛି।
ହଁ ହଁ ଏଇଟା ତ ସତ କଥା ପୁରା।
ହଁ ପରା।
ଏଇ ସବୁ କଥା ଏଇଠି ଏଇ ସବୁ ହିଁ ହଉଛି। ଏଇଥିପାଇଁ ମାନେ ଆମ ସେପଟରେ କିଛି ରହୁନି ମାନେ ଯୋଉମାନେ ସବୁ ବିଲରେ ବିରି ଫିରି ଧାନ ଫାନ ଲଗେଇଛନ୍ତି। ସେମାନେ ଜଗୁଛନ୍ତି ବୋଲି ସେଠି ହଉଛି ନହେଲେ ସେତିକି ବି ହୁଅନ୍ତତାନି। ତାପରେ ହେଇ ଧାନ ଲଗେଇଥିବ ବର୍ଷା ବର୍ଷା ଦିନ ଆସିବ ସେ ପୁଣି ବେଶୀ ବର୍ଷା ହେଲା ମାନେ ସେ ଧାନ ବି ପଚିଯିବ।
ସା ପା ଏଇନା ପୁରା ମାନେ ଏତେ ମାନେ ଚେଞ୍ଜ ହଉଛି ଋତୁ ଜାଣି ହଉନି କୋଉ ମାସ କୋଉ ଋତୁ ଆସୁଛି।
ହଁ ବା ପାଗ ବହୁତ
ବର୍ଷା ଋତୁ ବି ଘୁଞ୍ଚି ଗଲାଣି ଶୀତ ତ ଋତୁ ବି ସିଏ ବି ଅଧିକ ଦିନ ରହୁନି ଅ ଏବେ ବେଶୀ ଖରା ଟା ବେଶୀ ହେଇଯାଉଛି। ଖରାଦିନ ଋତୁରେ ଗ୍ରୀଷ୍ମ ଋତୁରେ ଅଧିକ ସମୟ ରହି ରହିଯାଉଛି।
ହୁଁ ହୁଁ।
ପାଣିପାଗରେ ବହୁତ ମାନେ ଭିନ୍ନ ଦେଖାାଗଲାଣି ସବୁ।
ହଁ ଏଇଟା ତ ପୁରା ସତ କଥା। ଧୀରେ ଧୀରେ ଆହୁରି ମାନେ ଭିନ୍ନ ଭିନ୍ନ ଦେଖାଯିବ। ଘର କରିବା ପାଇଁ କି ହଁ ଘର କରିବା ପାଇଁ କି ଯାହାବି ତାଙ୍କର ସବୁ ହଁ ଜିନିଷ କରିବା ପାଇଁ ବି ସବୁ କାଟି ଦଉଛନ୍ତି ନା ସେଇଥିଲାଗି ବେଶୀ ଗରମ ହଉଛି। ପୁଣି ଯଦି ଆଗରୁ କଣ ଲୋକ ଆଗରୁ କଣ ଲୋକ ସବୁ ଗାଡି ଫାଡି ଥିଲା କି ଚାଲି ଚାଲି